ହୁଁ କୁହ
ଆପଣଙ୍କୁ ମୋ କଥା ପୁରା ଭଲକି ସୁବୁଛି?
ହଁ ସୁବୁଚି।
ଆଉ ଆପଣଙ୍କର କଣ ଖବର ଖିଆପିଆ ସଇଲାଣି?
ହଁ ଖିଆପିଆ ସଇଲୁଣୁ ଆଉ ପୁଅଟା ବି ଶୋଇପଡିଚି।
ଯାହା ହଉ ଆପଣଙ୍କ ପୁଅ ଟା ଟିକେ ମାନେ ମାଆ ମାନଙ୍କର ସବୁଠୁ ବଡ ଚିନ୍ତା ଥାଏ ପୁଅ ମାନେ ଟିକେ ଶୋଇ ପଡ଼ିଲେ ତାଙ୍କୁ ଟିକେ ଶା ଶାନ୍ତି ମିଳେ ନିଜ ନିଜ ସହିତ ସମୟ ବିତେଇବାକୁ ନା।
ହୁଁ।
ଆଉ ଆପଣ ଆଜି କଣ ଖାଇଛନ୍ତି ଖରା ବେଳେ?
ଖରାବେଳେ ଭାତ ଡାଲି ଆଉ ପୋଟଳ ତରକାରୀ ଆଉ ଭଜା ଆଉ ସୋୟାବିିନ ତରକାରୀ
ଆମ୍ବ ଏଇଆଉ।
ଆପଣ କାଲି ମଧ୍ୟ ସେଇଆ ଖାଇଥିଲେ ଆଜି ମଧ୍ୟ ସେଇଆ ଖାଇଛନ୍ତି ଆପଣଙ୍କର ଭାଉଜ ଆପଣଙ୍କୁ ଆଉ କିଛି ନୂଆ କରିକି ଖାଇବାକୁ ଦଉନାହାନ୍ତି ଖାଲି ସେ ପୋଟଳ ରଖିଛନ୍ତି ଦେଇ ଦଉଛନ୍ତି। ହଁ ପୋଟଳ ତ ହେଇଥିଲା ଡାଲି ତ ହେଇଥିଲା ନା।
ଡାଲିଟା ପ୍ରତିକେ ଦିନ ହବା କଥା ହବ।
ନାଇଁ ଏମିତି ତ ନାହିଁ ଡାଲି ପ୍ରତ୍ୟେକ ଦିନ ଖାଇବ ଖାଇବା କଥା ହେଲେ ସେମିତି କିଛି ଜରୁରୀ ତ ନୁହଁ।
ଆମ ପୁଅ ଟା ଖାଉଛି ତ ସେଥିପାଇଁ ଡାଲିଟା କରାହଉଛି ଆଉ।
ଓହୋ ଆପଣଙ୍କ ପୁଅକୁ ତ ଡାଲି ଭାତ ଗୋଳେଇ ଦେଇକି ଖୁଆଇ ଦେଲେ ସିଏ ତ ଖାଇଦବ ଆଉ। ତାର ତ ବେଶୀ ପସନ୍ଦ ଏଇ ଯୋଉ ବାହାରର ଯୋଉ ପ୍ୟାକେଟ ଜିନିଷ ଆଉ।
ହଁ।
ଆଉ କାଲି ଆପଣ ଯାଇଥିଲେ ଆପଣଙ୍କ ଘର ପାଖରେ ଯୋଉ ରଜ ମହୋତ୍ସବ ହେଇଥିଲା?
ହଁ ଯାଇଥିଲୁ ବୁଲିକି ଆସିଲୁ। ଦୋଡି ବି ମଧ୍ୟ ଖେଳିଲା ଆଠଟା ଖଣ୍ଡ ବେଳେ ଯାଇଥିଲୁ।
ଆପଣ ଟିକେ ପା ଜୋର ସେ କଥା ହୁଅନ୍ତୁ। ଓହୋ ଆପଣ ତାହେଲେ ରାତି ଆଠଟା ବେଳେ ଯାଇକି ଆସିଲେ କେତେବେଳେ?
ଦଶଟାରେ ଆସିଲୁ ଆଉ।
ଓହୋ ସେଠି ଆପଣଙ୍କ ପୁଅ ଆଉ
ପୁଅ ଭାଇ ଆଉ ଆଉ ଗୋଟେ ଭଉଣୀ ଯାଇଥିଲୁ ଆଉ। ପଢା
ହଁ ଆପଣଙ୍କୁ ମୋ କଥା ଏବେ ଶୁଭୁଚି?
ହଁ କୁହ।
ଆଉ ମୁଁ ଭାବିଲି କି ଆଉ ଏ ଆକ୍ଚୁଆଲି ଏବେ ଟିକେ ବର୍ଷା ଆସିଲାଣି ତ ସେଇଥିପାଇଁ ବୋଧେ ଠିକ ସେ କଥାଟା ଶୁଭୁନଥିବ ମୁଁ ପଚାରିଲି କି ହଁ ମୁଁ ପଚାରିଲି କି ଆପଣ କାଲି କିଏ କିଏ ଯାଇଥିଲେ କେତେବେଳେ ଯାଇକି କେତେବେଳେ ଆସିଲେ?
ଆମେ ଆଠଟା ଖଣ୍ଡେ ବେଳେ ଗଲୁ ମୋ ଭାଇ ମୁଁ ଆଉ ଗୋଟେ ଭଉଣୀ। ଆଉ ଯାଇଥିଲୁ ନ ଦଶଟା ଖଣ୍ଡେ ବେଳେ ଫେରିଲୁ ଆଉ।
କେତେ ଗହଳି ଥିଲେ ନା ଲୋକ ନଥିଲେ?
ନାଇଁ ନାଇଁ ବହୁତ ଗହଳି ଥିଲା ହେଠି।
ବହୁତଗହଳି ଥିଲା ସେ ତ ଗୋଟେ ଛୋଟ ଜାଗାରେ ହଉଚି ତଥାପି କେତେ ହଜାର ଜଣ ଲୋକ ଥିଲେ?
ତଥାପି ବି ଚାରିଶହ ପାଞ୍ଚସଲୋକ ଭଳିଆ ଥିଲେ ଆଉ।
ଓହୋ ଆପଣଙ୍କ ପୁଅ ସେଠି କଣ ଖେଳିଲା?
ଖେଳିଲା ଦୋଳି ମାନେ ଯୋଉ ଚକି ଦୋଳି ଟା ତାକୁ ଖେଳିଲା ତାପରେ ଆସିକି ଇଁ ଖାଇଲା ଆ ଲଙ୍କା ଚପ୍।
ଓହୋ ସେ ଦୋଳିର ପଇସା କେତେ ନେଲେ ସେ?
ପଚାଶ ଟଙ୍କା।
ଓହୋ ଛୋଟ ପିଲାଙ୍କର ବି ଦୋଳିକୁ ପଚାଶ ଟଙ୍କା ଭଲ ଲାଭ
ଯେ ଯେକୌଣସି ଦୋଳି ଖେଳିଲେ ବି ପଚାଶ ଟଙ୍କା।
ଓହୋ ଏଇ ବଡ ପିଲାଙ୍କର ଆ ମାନେ ଦୋଳିରେ ବସିବାକୁ ଜମା ସାହସ ହଉନି କାହିଁକି ନା ଏତେ ମୁଣ୍ଡ ବୁଲାଏ ଇଏ କରେ କିନ୍ତୁ ସେ ଛୋଟ ପିଲାଟେ ହେଇକି ତାର ବହୁତ ସାହସ ସେ ଦୋଳିରେ ବସିକି ଖେଳି ଦେଇ ବିି ଆସିଲା ନା।
ହଁ ପାଞ୍ଚ ମିନିଟ୍ ବସଉଛନ୍ତି ପିଲାଙ୍କୁ ବାହାର କରିଦଉଛନ୍ତି ଆଉ।
ହଁ ସେ ପାଞ୍ଚ ଦଶ ମିନିଟ ପାଇଁ ବି ପଚାଶ ଟଙ୍କା ହଉ ଛାଡ ଛୋଟ ପିଲାଟା ତ ଖେଳୁ ଏ ସବୁ ମେଳା ଗଲେ ଏମିତି ଦୋଳିରେ ବସେ
ହଁ ସବୁ ମେଳାରେ ବା ଦୋଳିରେ ଖେଳେ ଆଉ
ହଁ ସେଇଟା ତାଙ୍କର ତ ଯିଦି ଆଉ ଯାହା ହଉ ସେ ବସି ପାରୁଚି ତାକୁ ମାନେ ତାର ଦେହ ବି କିଛି ହଉନି ସେ ବହୁତ ମାନେ ଷ୍ଟ୍ରଙ୍ଗ ଅଛି। ଆଉ ଲଙ୍କା ଚକ୍ କକଲେଟ ଆଉ ମଥୁରା କେକ୍ ସେଇ ଯୋଉ ଷ୍ଟଲ ଟା ପଡିଥିଲା ସେଇଥିରେ ଆ ପଣ ଖାଇଲେ।
ଆଜ୍ଞା।
ଆଚ୍ଛା ଆଛା ତାହେଲେ ଭଲ ହେଲା ଆଉ ସେମିତି ସବୁ ଟିକେ ମାନେ ମେଳା ଗଲେ ସେଇ ତିନିଟା ଜିନିଷ ହିଁ ସବୁଠୁ ମାନେ ସବୁ ମେଳାରେ ସେଇ ତିନିଟା ଜିନିଷ ହିଁ ମିଳେ ନା।
ହୁଁ ସେତ ଫେବରାଇଟ୍ ପିଲା।
ହଁ କହୁନାହାନ୍ତି।
ସେଗୁଡା ତ ପିଲାମାନଙ୍କର ଫେଭରାଇଟ୍ ନା, ସେଗୁଡାକ ନଖାଇଲେ ତାଙ୍କର ହବନି।
ଆଁ ଫେବରାଇଟ ନୁହଁ ସେ ଗୋଟେ ରହିଆସିଚି କିଛି ବର୍ଷ ହେଲାଣି ଏଇଗୁଡାକ ହିଁ ମେଳାରେ କିଛି ପଡିଥାଉ କି ନ ପଡିଥାଉ ଖାଇବା ଏଇ ଯୋଉ ଲଙ୍କାଚପ୍ କଟଲେଟ ଆଉ ମଥୁରା କେକ୍ ପଡିଥିବା କଥା ପଢଥିବ। ଆଉ ସେଇ ମେଳାରେ କୋଉ କୋଉ ଦୋକାନ୍ ଥିଲା?
ତାପରେ ପାନ ବି ଥିଲା ଆଉ ଆମର ଆଇସ୍କ୍ରିମ୍ ଟା ବି ଥିଲା। ଆମର ଯୋଉ ପାଣି ଦିଆ ହଉଥିଲା ମସଲା ଦିଆ ପାଣି ଥଣ୍ଡା ପାଣି ଟା। ସେ ବି ପଚାଶ୍ ଟଙ୍କା।
ଆଛା ଆଛା ଯୋଉ ମସଲା ଦିଆ ପାଣି ନା ସେଯୋଉ ବିଭିନ୍ନ ରଙ୍ଗର ପାଣି?
ନାଇଁ ନାଇଁ ମସ୍ଲାଟା ପକଉଚନ୍ତି କଲର ବି ହଉଚି ସେଟା। ଥଣ୍ଡା ଲାଗୁଚିବି ସେଟା ପାଣିଟା।
ଅହଁ ସେଇଟା ଯୋଉ ମକ୍ଟେଲ୍ କୁହନ୍ତି ତାକୁ। ପୁଅଧେ ସେଇଟା ବୋଧେ।
ନାଇଁ ନାଇଁ ତାକୁ ଦେଲୁନୁ ସେଟା ସେଟା।
ଅହଁ ହଁ ସେଇଗୁଡାକ କିଛି ହଁ ମାନେ ସେଇଗୁଡାକ ନର୍ମାଲ ଥଣ୍ଡା ପିବା ଯାହା ସେଇଟା ସେୟା ସେଇଟା ଏତେ ଭଲ ନୁହଁ ଭଲ କରିଚନ୍ତି ଦେଇନାହାନ୍ତି ବେକାରିଆ କଲର୍ ମିଶେଇକି ଦଉଚନ୍ତି। ଆଉ ପିଠା କଣ କଣ ବିକ୍ରି ହଉଥିଲା ସବୁ?
କାଇଁ କୌଣସି ପିଠା ପଡି ନଥିଲା କାଇଁ ନାଥିଲା ତ।
ଓହୋ ବୋଧେ ପିଠା ହଁ ନା ନା ବୋଧେ ପିଠା ଟା ନା କଣ କରୁଚନ୍ତି ସକାଳୁ ଯୋଉ ସ୍ତ୍ରୀ ଲୋକ ମାନେ ବି କରିକି ଆଣିକି ବିକୁଚନ୍ତି ସେମାନେ କଣ କହୁଛନ୍ତି ନା ସକାଳୁ କରିଦଉଚନ୍ତି ନେଇ ଆସିକି ଏଇ ଯୋଉ ଦୋକାନ୍ ମାନଙ୍କରେ ଦେଇ ଦଉଚ ଚନ୍ତି ସେ ଦୋକାନୀ ମାନଙ୍କର ମାନେ ଅଳ୍ପ ମାତ୍ରାରେ ଦଉଥିବେ ବୋଧେ, ସକାଳୁ ସକା କାଳୁ ସେ ପିଠା ସରିଯାଉଚି।
ସନ୍ଧ୍ୟାବେଳେ ବି ଲୋକ ଏଇଯୋଉ କଟଲେଟ୍ ହେରିକା ଖାଇବାକୁ ଟିକେ ପସନ୍ଦ କରନ୍ତି।
ପସନ୍ଦ ହୁଁ, ସେଠୀ ବି ଘୋଡା ନାଚ ହଉଥିଲା।
ଆଛା ଆଛା ଘୋଡା ବି ଆସିଥିଲେ ନି କରୁଥିଲେ, ଆଉ କଣ ହଉଥିଲା?
ଆଉ ବି ଫଙ୍କସନ୍ ଚାଲିଥିଲା ଆମର ଗୀତ ସମାରୋହ ଚାଲିଥିଲା। ଆଉ
ଆଛା ଆଛା ଆଉ ସେ ଯୋଉ ଆ ମାଗଣାର ଦୋଳିରେ ମାନେ ଯେମତି ରଜ ଦୋଳି ଲାଗେ ସେଗୁଡାକ ତ ଲାଗିଥିବ?
ନାଇଁ କାଇଁ ସେ ନାହିଁ। ଯାହା ଯୋଉ କୌଣସି ଦୋଳିରେ ଖେଳ ପଚାଶ୍ ଟଙ୍କା ଦବ ଦୋଳିରେ ଖେଳିବ।
ନାଇଁ ନାଇଁ ରଜ ଦୋଳି ଭଳିଆ ମାନେ ଫୁଲ ଲଗା ହେଇକି ଦୋଳି ନଥିଲା?
ନାଇଁ ସେମିତି ତ କାଇଁ ନାହିଁ ସେଠି।
ହୁଁ ତାହେଲେ ବୋଧେ କରିନଥିବେ ସେଠି ଆଉ ମୁଁ କିନ୍ତୁ ଆମ ଘର ପାଖରେ ଯୋଉଟା ହେଇଚି ସେଥିରେ ଏମତି ମାନେ ପଟାର ଗୋଟେ ମାନେ ବି ପିଢା ଟାଇପ୍ ର ଲାଗିଥିଲା ଆଁ। ହଁ ଆଉ ଯୋଉ ବଡ ବଡ ମୁଟା ଦଉଡି ଆଉ ତା ପାଖରେ ସବୁ ଲାଗିଥିଲା କଣ କହିଲେ ପ୍ଲାଷ୍ଟିକ୍ ର ଫୁଲ। ସଜ ଫୁଲ ଟା ତ ମଉଳି ଯିବ ନା, ସେଥିପାଇଁ ପ୍ଲାଷ୍ଟିକ ର ଫୁଲ ଲାଗେଇଥିଲେ ବହୁତ ସୁନ୍ଦର ଦେଖା ହଉଥିଲା ସେଠି ସବୁ ଲୋକ ଯାଉଥିଲେ ଫଟୋ ଉଠେଇକି ଆସୁଥିଲେ ଆଉ।
ହଁ।
ଆଉ ଆପଣ ମାନେ କାଲି କିଛି ଖାଇଲେନି?
ନାଇଁ ସେଠି କାଲି ସଂକ୍ରାନ୍ତି ଥିଲା ତ ଖାଇଲୁନୁ।
ହଁ କାଲି ସଂକ୍ରାନ୍ତି ବି ଥିଲା ତାପରେ ଏତେ ଗହଳିରେ ଏ ଖାଇବା ବିନା ହେଉଛି ଘରେ, ହଁ ଏଇ ଲୋକମାନେ ଏଇ ସନ୍ଧ୍ୟାବେଳେ ଖାଇଦେଇକି ଆଉ ରାତିରେ ଖାଉନାହାନ୍ତି ବୁଝିଲେ ନା। ଏଇଥିପାଇଁ ସବୁ ଖାଇବାକୁ ପଳେଇ ଆସୁଛନ୍ତି ଏଇଠି ଆଉ ବରଂ ତାପରେ ଯୋଉ ଗରମ ହୋଉଛି ସମସ୍ତେ ଆସିଲେ ଏଇ ପଛପଟ ପାର୍କ ରେ ଟିକେ ବୁଲିଲେ ରଜ ମହୋତ୍ସବ ବି ଟିକେ ବୁଲିଲେ ଖାଇଦେଇକି ଘରକୁ ପଳେଇକି ଶୋଇ ପଡିଲେ।
ହଁ।
ଆଉ ତ କିଛି କାମ ନାହିଁ। ଆପଣ ବି କାଲି ସେଇଆ କରିଥିବେ।
ହଁ।
ଆଉ ଆପଣଙ୍କ ପୁଅ ସେଠି ଦୁଷ୍ଟ ହୋଉଥିଲା।
ହଁ ବହୁତ ଦୁଷ୍ଟ। ଲୋକଙ୍କ ଗହଳିରେ ଗଳି ପଶୁ ପଳେଇ ଯାଉଥିଲା, ଖୋଜିବାକୁ ପଡୁଥିଲା।
ହଁ ସେ ମାନେ ଏମିତି ଛୋଟ ଛୁଆ ଟା ନା, କେତେ ଲୋକ ଅଛନ୍ତି କୋଉଠି ଗଳେଇକି ପଳେଇବ ତାକୁ ସିନା ଚିନ୍ତା ନାହିଁ, ହେଲେ ଆମକୁ ତ ତାର ଚିନ୍ତା ନା। ସିଏ ତ ଭାବୁଛି ମଜା କଥା। ହୁଁ ସେଥିପାଇଁ ତା ହାତକୁ ଦି ହାତକୁ ଦି ପଟୁ ଦି ଜଣ ଧରିଲେ ହିଁ ସେ ଠିକ୍ ସେ ରହିବ। ଆଜି ଟିକେ ପଳେଇବେ ହାଲୋ
ହଁ, ହାଲୋ
ହଁ ମୁଁ କହିଲି ଆଜି ବି ଟିକେ ପଳେଇବେ ଏମିତି ଏଇ ଇଆଡୁ ସିଆଡୁ ଜାଗା ଟା ଟିକେ
ସେ ହଁ ଶୋଇକି ଉଠୁ ଦେଖିଆ ବେଳାବେଳି ଯିବା ଆଉ।
ହଁ ଟିକେ ଦିନ ଥାଉ ଥାଉ ପଳେଇକି ବୁଲିକି ଆସିଲେ ଠିକ୍ ଟାଇମ୍ ଟା ହବ ଆଉ। ଏଇୟା, ଆଉ ରଜରେ ସବୁ ପିଠା କଣ ଖାଇଛନ୍ତି ଆପଣ?
ପିଠା ଚକୁଳି, ମଣ୍ଡା, ପୋଡପିଠା ଆଉ ହଁ କାକରା ବି ଖିଆ ହେଇଛି।
ଆଉ ଆପଣଙ୍କୁ ସ ଆପ, ଆପଣଙ୍କର ପ୍ରିୟ ପିଠାଟା କଣ?
ମୋର ପ୍ରିୟ ପିଠା ହଉଛି ଏଣ୍ଡୁରି।
ଓହୋ ଏଣ୍ଡୁରି, ହଁ ସେଇଟା ତ ସବୁବେଳେ କରିହେବନି ଆଉ।
ହଳଦୀ ପତ୍ରର ତିଆରି ହେଇଥାଏ, ସେଇଟା ଭଲ ଲାଗେ।
ଇଟିଲି ହିଁ କରିକି ଖାଇଦିଅନ୍ତୁ ଆଉ। ଆଉ ଆପଣଙ୍କର ସାନପୁଅର କୋଉଟା ପସନ୍ଦର ପିଠା?
ତାର ଚକୁଳି ଆଉ ଗୁଡ।
ଓହୋ ଚକୁଳି ଆଉ ଗୁଡ ଦିଆ ପିଠା ଭଲ ଲାଗେ। ଆଉ ତମ ବଡ ପୁଅର?
ତାର କାକରା।
ଓହୋ ମୋର ବି କାକରା ପସନ୍ଦ। ଆମ ଦି ଜଣଙ୍କୁ କାକରା ପସନ୍ଦ ଆଇଁସ ପସନ୍ଦ ଆମେ ଦି ଜଣ ହିଁ ଭଲ ପିଲା, ଘରର ବଡ ମାନେ ହିଁ ସବୁଠୁ ଭଲ ପିଲା ଶାନ୍ତଶିଷ୍ଟ ହେଇଥାନ୍ତି। ଘରର ସାନ ମାନେ ସବୁଠୁ ବାଳୁଙ୍ଗା ହେଇଥାନ୍ତି। ଯେମିତି କିି ମୋର ସାନ ଭଉଣୀ, ଆଉ ଆପଣଙ୍କର ସାନ ପୁଅ।
ହଁ।
ସବୁଠୁ ବଡ ଉଦାହରଣ।
। ପ୍ରବଳ ରାଗି।
ସେ ଦି ଜଣଙ୍କୁ ଗୋଟେ ଘରେ ପୂରେଇ ଦେଲେ ସେମାନେ ସାଇଜ ହେଇଯିବେ।
ହୁଁ।
ଦୁ ଜଣ ଦି ଜଣଙ୍କର ମୁଣ୍ଡ ଫଟାଫଟି ହେଇକି ମାଡ ଗୋଳ ହେଇକି ଗୋଟେ ପାଲା କରିଦେଇଥିବେ ତାକୁ ସେ କଥା ସମ୍ଭାଳିବାକୁ ବଡ ମାନେ ଆସିବେ ମା ମାନେ ଆସିବେ ବାପା ମାନେ ଆସିବେ। ଦିଟା ଛୁଆ ତ ଆମର ଆଉ କିଛି କହିହବନି ତାଙ୍କୁ ନା କଣ।
ହଁ।
ଇୟା କରିବାଦବା କଥା ଆଉ ଦିଇ ଜଣଙ୍କୁ ଆଜି ଯାଏ ଦି ଜଣ କରି ସେଚିବି ଧରିକି ଦି ଜଣ ଯାକ ଚଣ୍ଡିଙ୍କ ଭଳିଆ ହଉଛନ୍ତି ଦି ଜଣ କେହି କାହାକୁ କମ ନୁହେଁ ସିଏ ଟିକେ ଇଏ କରିଦେଲା ବେଳା କୁ ଇଏ ଟିକେ ଚଢି ଯାଉଛି ସିଏ ତା ସହିତ ଆହୁରି ଲାଗୁଛି ଇଏ ତାର ଆହୁରି ଲାଗୁଛି ଇଏ ଗୋଟେ ମୁଣ୍ଡ ନଇବାକୁ ନାରାଜ ସବୁ କହୁଛନ୍ତି ମୁଁ ଉପରେ ରହିବି ସାନମାନେ ହିଁ ସେଇୟଆ।
ନା ସବୁ ସାନ ମାନ ସେଇୟଆ ହଉନାହାନ୍ତି।
। ନାଇଁ ନାଇଁ ସବୁ ତ ସାନମାନେ ସେଇଆ ଆମ ଆପଣ ଆମ ଘରେ ବିକି ଦେଖିଦିଅନ୍ତୁ ଆମ ସାମ୍ନାରେ ହିଁ ଦି ଜଣ ଅଛନ୍ତି ଆମ ତଳ ଘରେ ବି ସାନ ଝିଅ ଟା ଅଛି ସିଏ ତ ଆହୁରି ବଦମାସ। ମାପଡ଼ ର ସହିତ ଲାଗିଦେବେ ତିନିଟା ଯାକ କିଏ ଖା କମ୍ ନୁହନ୍ତି ଆଉ ଛାଡନ୍ତୁ ମୁଁ ରଖୁଛି ଆପଣ ଯାଆନ୍ତୁ।
ହଉ।